ହଁ କଣ କରୁଛନ୍ତି?
ବସିଛି ଆଉ ଭଲ ଅଛନ୍ତି।
ହଁ ଭୁଲ ଅଛି।
ଆଉ କଣ କରୁଥିଲେ?
ସୋଇପଡ଼ିଥିଲି ଟିକେ, ଯେ ଏବେ ତ ଯୋଉ ଉଠିଲି ଆଉ।
ଶୋଇଥିଲେ ଆମେ ବି ସେଇଆ।
ଉହୁଁ ଆଜି ଟିକେ ବହୁତ ଲେଟରେ ନିଦଟା ଭାଙ୍ଗିଲା ମ, ନହେଲେ ଜଲ୍ଦି ଉଠିପଡେ।
ଆହୁରି ଜଲଦି ଉଠନ୍ତି? ଆମେ ପୁରା ଶୋଇଥାଉ ଛଅଟା ବେଳୁକୁ ଉଠୁ।
ଅହ ନାଇଁ ଚାରିଟା ବେଳେ ଉଠିଯାଇଥାଏ, ଘଣ୍ଟା ଟେ ଗଡପଡ ହେଇପଡେ
ହଁ ଶୁଅନ୍ତି ଟିକେ ଜଲଦି ବୋଧେ, ଆମେ ତ ଏଇ
ନାଇଁ ସୋଇବାର ନାଇଁ, ଦିଟା ସାଢେ ଦିଟା ପରେ ଏମିତି ଘଣ୍ଟାଏ ନିଦ ନାହିଁ ମ। ଏମିତି ମୁଁ, ଗଡ଼ିବା କଥା। ନିଦ ହୁଏନି ମତେ ଦିପହରେ
ଖରା ବେଳେ କେତେବେଳେ ଖାଆନ୍ତି?
ଖରା ବେଳେ ଦିଟା ହେଇଯାଏ।
ଦିଟା ନା ହଁ। ନାଇଁ ତାପରେ ଖରାବେଳେ ବି, ଖରା ଏତେ ଜୋର ହଉଛି ଇଚ୍ଛା ହଇଉନି ଖାଇବାକୁ। ଆପଣ କଣ, ଗରମ ଭାତ ଖାଆନ୍ତି ନା, ପଖାଳ ଭାତ?
ମୁଁ ନେଇକି, ଆଜି ମୁଁ ପଖାଳ ଖାଇ ଦେଇଥିଲି।
ଆମେ ସବୁଦିନ ପଖାଳ। ଖାଉ ଏଇ ଯୋଉ ଖରା, ଯେତିକି ଦିନ ହେଲାଣି ଆଜି କିନ୍ତୁ କଣ ଗରମ ଭାତ ଇଚ୍ଛା ହେଲା ଖାଇଥିଲୁ ଗରମ ଭାତ।
ମୁଁ ଗରମ ଖାଏ, ପଖାଳ ଖାଏ, ଉଭୟ ଯେ
ହଁ।
କଣ ଟିକେ ଭଲ ଲାଗିଲାନି, ମୁଣ୍ଡଟା ଟିକେ ବିନ୍ଧୁଥିଲା ତ ସେଥିଲାଗି ଭଲ ଲାଗିଲାନି। ମୁଁ କହିଲି ପେଟଟା ବୋଧେ ଗରମ ହେଇଯାଇଛି। ଗ୍ୟାସ ଉଠିଲାଣି, କଣ ସଜ ପଖାଳ ମାନେ, ଖାଲି ନା କୁ ପଖାଳ।
ସେଇଆ ହଁ ହଁ ଆମେ ବି ସେଇଆା ଗରମ ଭାତ ପସେଇ ଦଉ ତାକୁ କଣ କରୁ ପାଣି ପସେଇ ଦଉ ଦହି ଛୁଙ୍କ କରି ପକେଇ ଦେଇ ଖାଉ।
ହଁ ହଁ ସେଇଟା ତ ବେଷ୍ଟ ଖାଇବା ଆଉ ସେମ୍ ଟୁ ସେମ୍ ମୁଁ ଆଉ ମୁଁ ସେମ ସେମିତି କରି ଖାଇଦେଇଛି
ଆମେ ସେମିତି ଖାଉ ବଢ଼ିଆ ଲାଗେନି ଏଇ ଏଇ ଖରା ଏଇ ଗୋ ଖରା ଗୋଟେ ମାସ ଆମେ ଖାଲି ଦହି ପଖାଳ ତା ସହିତ ବଡ଼ି ଚୁରା ଶାଗ ଏମିତି ସବୁ ଲଗେଇ ଖାଇ ଖାଇକା ମାସେ ପଳେଇଲା।
ବଡ଼ିରେ ଲଗେଇଛନ୍ତି କି?
କଣ କହିଲେ?
ବଡ଼ିରେ ଲଗେଇଛନ୍ତି ଶାଗ।
ନାଁ ନାଁ କିଣିକି ଆମର ଗୋଟେ ବଡ଼ି ନାହିଁ ଗଛ ନାଇଁ କି ବଡ଼ି ନାହିଁ କିଛି ନାହିଁ।
ଓହୋ ଆମର ସବୁ ଲାଗି
ଗଛ ଲାଗିଛି?
ହଁ ହଁ। ଛୋଟ ଛୋଟ କମ ଖୁବ୍ ଫ୍ୟାମିଲୀ ଛୋଟ କମ୍ କମ ହଁ ଟିକେ ଟିକେ ଖାଲି ଲଗେଇବା କଥା ଗୋଟେ ଖୁସି ଆଉ।
ଆଉ କଣ କଣ ଲଗେଇଛନ୍ତି ବାଡ଼ି ରେ ସବୁ?
ହଁ ବାଇଗଣ ଭେଣ୍ଡି ଶାଗ ଗୁଆଁର ଆଉ ଭେରାଇଟି ଯୋଉଠି ଦେଖିବି ଯୁଆଡ଼େ ଯାଇଥିବୁ ଭଲ ଭେରାଇଟି ଫୁଲ ଗଛ ଥିଲେ ଫୁଲ ଗଛ ନେଇ ଆସ ଘରେ ଲଗାଅ। ଏ ସନ୍ଧ୍ୟାବେଳିଆ ଉପରବେଳିଆ ଏଇ ଟାଇମ୍ ରେ ବାରିଆଡ଼େ ଯାଉ। ଗଛ ପତ୍ର ଟିକେ ବାଗାଉ ଏମିତି ଆଉ। ଗଛପତ୍ର ଅନ୍ୟମାନେ ସେ ସେ କରୁଛନ୍ତି ମୁଁ ଖାଲି ଏମିତି ଯାଏ। କହିବି କର ଏଟା କର ସେଟା କର କହିଦିଏ ଆଉ।
ନାଇଁ ନିଜେ ଲଗେଇଲେ କେତେ ଖୁସି ଲାଗେ ନାଇଁ ନିଜେ ଲଗେଇଲେ କେତେ ଖୁସି ଲାଗେ ତମେ ଯେତ ବାଡ଼ିକୁ ଯିବ ଗଛ ଲଗେଇଥିବ ଇଚ୍ଛା ହେବ ସେଇଠି ଆଉ ଟିକେ ଟିକେ ବୁଲିଆକୁ। ଆଉ ଟିକେ ଗଛ ଲଗେଇଆକୁ।
ଖା ତୋଡ଼ିବାରେ ଖାଇବାର ତ ଯୋଉ ମଜା।
ହଁ ନିଜେ କରିଥିବା ତୋଳିକି ଆଣିକି ଖାଇବା ମୁଁ ଯେତେବେଳେ ଆମର ଏଇଠି କଣ? ବାଡ଼ି ବଗିଚା ତ ନାହିଁ ମାଟି କଣ କରୁ କିଣିକି ଆଣୁ ବସ୍ତାରେ ଲଗାଏ କ କଲରା ଲଗେଇଥିଲି ନିଜେ ଯେତେବେଳେ କଲରା ତୋଳିକି ଖାଇଲି କି ଶାନ୍ତି ଲାଗିଲା।
ହଁ ତ ଆଉ ବହୁତ ଭଲ ଲାଗେ ଆଉ। ସେ ଜୁଡ଼ି ବାନେ ଯୁଡ଼ି କିନିକି ନେଇ ଆସେ ସେଇଥିରେ ଗଛ ଲଗେଇଦେବେ।
ହଁ ମୁଁ କଣ କରେ ଯୋଉ ଚାଉଳ ବସ୍ତା ନୁହଁ ଚାଉଳ ବସ୍ତା
ହୁଁ ହୁଁ ହୁଁ।
ସେଇ ଯୋଉ ପଚିଶ କିଲିଆ ଚାଉଳ ବସ୍ଥାରେ ମାଟି ସବୁ ମିଳୁଛି ତାକୁ ଆଣିକି ପସେଇ ଦଉ କାହାର ଘର ହେଲା ଯୋଉଠି ଯୋଉ ନିଅ ଖୋଳା ହୁଏ ସେଇ ମାଟି ଆଣି ତାଙ୍କଠୁ ମାଗିକି ଆଣିକି ରଖିକି ତା ଦେହେରେ ଲଗେଇଛୁ ଭୁସଙ୍ଗ ଗଛ ମନ୍ଦାର ଗଛ ଟଗର ଗଛ ସବୁ।
ସେଇ ସୋ ଗଛଟା ନିହାତି ଦରକାର ଆଉ ଟିକେ ଟିକେ ଲଗେଇ ଦେଇଥିବେ ପୁଦିନା ଗଛ ଲଗେଇ ଦେଇଥିବେ ଆଉ ସେ ଯୋଉ କଟିକି ଧନିଆ ଯୋଉ ସେଟା ବି ଲଗେଇ ଦେଇଥିବେ। ସେମତି କେତେବେଳେ ଗୋଟେ ଏମରଜେନ୍ସି ବି କାମରେ ଲାଗିବ ସେଟା।
ହଁ ମୁଁ ପୋଦନା ଡା ଡା ଡାଳ ଗୁଡ଼ା ଯୋଉ ଛୋଟ ଛୋଟ ତାକୁ ପୋତି ଦେଇଥିଲି। ସିଏ ହଉଛି କେତେବେଳେ ପୁଣି ଶୁଖି ଯାଉଛି ପୁଣି ପୋତିଲେ ହୋଉଚି ସବୁ ଏମିତି ଚାଲିଚି।
ଆ ଆମ ବାଡ଼ିରେ କଣ ଲଙ୍କା ଆଉ ବାଇଗଣ ନିହାତି ରହିବ ସବୁବେଳେ। ହଁ ସେଇଟାଆଉ ସବୁ ସବୁ ସିଜିନ ପାଇଁ ସେଇ ମାନେ ସେଇ ଗଛ ହିଁ ବାରିରେ ଲାଗିବା ଟା ପୁରା ସିଓର।
ବାଇଗଣ ମୋର ଭାରି ମାନେ ଯୋଉ କୁହନ୍ତିନି ଯୋଉ ପ୍ରିୟ ପୁରା। ମୁ। ପୁରାପାାଗଳ ବାଇଗଣ। ମୁଁ ନା ଯେତେବେଳେ ହାଟକୁ ଯାଏନି ଖାଲି ବାଇଗଣ କିଣିକି ଆଣେ।
ହଁ କି ସେଟା ତ ମିଠା ନାହିଁ କଷା ନାହିଁ ସେଠା ଗୋଟେ ଫଳ ବାଇର
ବାଇଗଣକୁ ଯିଏ ଗୋଲ ଗୋଲ କାଟି ଦେଇେଇକି ଲୁଣ ହଳଦୀ ଲଙ୍କାଗୁଣ୍ଡ ଟିକେ ପକେଇ ଦେଇକି ତାକୁ ଫ୍ରାଏ ସେ ଭଳିଆ କରିକି ଖାଏ ସବୁବେଳେ ମୋର ଭାରି ଫେବ୍ରାଇଟି। ଭଲ ତାକୁ ନହେଲେ ବାଇଗଣ ଆଉ ଟମାଟୋ କୁ ଖାଲି ତେଲରେ ଏପଟ ସେପଟ କରି ଚକଡ଼ିକି ଖାଇବ ବଢିଆ ଲାଗେ। ହ ବଡ଼ିଆ ଲାଗେ ମତେ।
ମାନେ ନାହିଁ ବାଡି ନା ଲଗା ଲଗି ଟା ଟିକେ କରିପାରୁନାହାନ୍ତି। ଆଉ ଶୁଣିଲା ମାନେ ବହୁତ ଖୁସି ଲାଗୁଛି ଆଉ ନାଇଁ।
ଅ ହେ ହେ। ଆଉ ଏବେ ପୁଣି ଚା ଫା ପିଆ, ପିଇ ହବ ନା ନାଇଁ।
ହବ ହବ ଚାହା ପିଆ ହବ ଧୂପ ଦିଆ ଯିବ ସନ୍ଧ୍ୟା ଦବା।
କାଲିଠୁ ଆପଣଙ୍କର ଧୂପ ଦିଆହବ ଆମେ ତ ରଜରେ ଦିଆହବନି।
ରଜ ଚାରି ଦିନ ବନ୍ଦ ଏଇନା।
ହଁ ଆମର ବି ସେଇଆ ଚାରି ଦିନ ବନ୍ଦ।
ହଁ ସେଇ ବର୍ଷ ବୋଧେ କାଇଁଗି ନା ସେ ଏମିତି ଠାକୁର ଫାକୁର ଧୋଇକି ଏତ ରଜ ପାଇ ସବୁ ଧୁଆ ମଜା କରାହେଇଥାଏ ସଂକ୍ରାନ୍ତି ସକାଶେ ପୁଣି ଆଉ ମାନେ ସେ ଘର ଦଆାର ପୋଛାପୁଛି ଧୁଆ ଧୁୋଇ କରି ଫୋଣ ଉପାଏ।
ହଁ ବା ରଜରେ ଯାଆନ୍ତିନି ମନ୍ଦିର ଆମ ଆଡେ ମନ୍ଦିର ଯାଆନ୍ତିନି ସଂକ୍ରାନ୍ତିରେ।
ଆମର ସଂକ୍ରାନ୍ତିରେ ଆମ ଏଠି ଫେମସ। ମାନେ ମୋ ପାହାଡ ଅଛି ଆମ ସେ ପାଖାପାଖି ଗୋଟେ ପାହାଡ ସେ ପାହାଡ ଉପରେ ଅଛନ୍ତି ଠାକୁର ଅଛନ୍ତି। ସେଠିକି ପାହାଡ ଚଢିକି ଉପରକୁ ପୁରା ଦର୍ଶନ କରିକି
ଆପଣ ଆପଣ ଏବେ କୋଉ ଜାଗାରେ ରହୁଛନ୍ତି ତଥାପି।
ଆମେ ଢ଼େଙ୍କାନାଳ ଢେଙ୍କାନାଳ ଆଡେ ଆଉ।
କଅଁ ଢେଙ୍କାନାଳ ନା ବଢିଆ ତ।
ହୁଁ ଢେଙ୍କାନାଳ ଲାଇନ ଆମେ।
ଢେଙ୍କାନାଳ ର କପିଳାସ ମୁଁ ଯାଇଥିଲି।
ଆଚ୍ଛା ଆଛା ଆଉ ଏପଟ ଲାଗନି ଅନୁଗୁଳ? କାମାକ୍ଷା ଏପଟ ଲାଇନ ଆସିନାହାନ୍ତି?
ମୁଁ ଖାଲି ଯାଇଛି କପିଳାସ ଯାଇଥିଲି ଆଉ ତାପରେ ଯାଇଥିଲି ଥିଲିକପିଳା ଯୋଉ ଗୋଟେ କଣ ହରିଣ ପାର୍କ ଅଛି? ହରିଣ ପାର୍କ ସେ ଯାଇଥିଲି ଆଉ ସପ୍ତ ସଯ୍ୟା।
ଆଚ୍ଛା।।
ଏତିକି ଜାଗା ଦେଖିଛି ନରାଜଗଲା ବାଟରେ ପଡେ।
ଅହୋ ଆଉ କେବେ ଏବେ ସେ ଯୋଉ ଜୋରନ୍ଦା ମେଳା ଜାଣିଚନ୍ତି?
ହଁ ଯୋରନ୍ଦା ମେଳା ବି ଜାଇଛି।
ହଁ ଯୋରନ୍ଦା ମେଳା ଯୋଉ ଯାଇଥିଲୁ ସେ କ ଦର୍ଶନ କରିଥିଲୁ ଡିଅର ପାର୍କ ଯାଇଥିଲୁ ଏବେ ଏଇ ମାଘ ମାସ ଶେଷରେ ଯାଇଥିଲୁ ବୁଲିକି ଆସିଥିଲୁ ଆଉ।
ଆପଣ ତ ଯୋଉ ଶୂନ୍ୟ ଶୂନ୍ୟ ମନ୍ଦିର।
ହଁ ଶୂନ୍ୟ ମନ୍ଦିର।
ଆଁ ଏ ତାର କେତେ ପୁରା ବହୁତ ମାନେ ତାର ନାଁ ଅଛି ସେ ମନ୍ଦିରର।
ଓ ହଁ।
ଆମର ଯୋଉ ମୋ ଭଉଣୀ ରହୁଚି ଗୋଟେ ଜାଗା ଜଗତସିଂହପୁର ସେଇଠି ଅଛନ୍ତି ବାବା ସେଇଠି ସବୁ ଆସଚନ୍ତି ଗୋଟେ ମେଳା ହୁଏ ଫେବୃୟାରୀ ମାସ ସେ ମାଘ ମେଳା।
ଆଛା।
ମାଘ ସପ୍ତମୀ ମେଳା ଯୋଉ କୁମ୍ଭ ମେଳା ଯୋଉ ସେଇଠି ସବୁ ଯୋ ଜୋରନ୍ଦା ବାବା ସେଇଠି ସବୁ ଆସନ୍ତି ଯୋଉ କପି ଭଳିଆ ଯୋଉ ପିନ୍ଧାନ୍ତିନି।
ହଁ କୋପୁନି ହଁ।
ହଁ ସେଇ ସେଇ ବାବା ସବୁ ଆସନ୍ତି ଯୋରନ୍ଦାର ଯେତକ ବାବା ସବୁ ସେଇଠିକି ଆସନ୍ତି।
ଆଚ୍ଛା।
ଢେଙ୍କାନାଳ ଲୋକମାନୋନ ବହୁତ ଭଲ ବା ନିରୀହ ଲୋକ ମାନେ।
ନିରିହ ଲୋକ କିନ୍ତୁ ଉ ମ ହୁ ଢେଙ୍କାନାଳ ଡିଷ୍ଟ୍ରିକଟା ସେତେ କାହିଁ କେହି ପସନ୍ଦ କରନ୍ତିନି।
ହଁ ନାଇଁ ନାଇଁ ଯୋଉ କହନ୍ତି ମାନେ ସେମାନେ ନିରୀହ ଗୁଡା କିଛି ଜାଣନ୍ତିନି।
ଜାଣନ୍ତିନି କୁହନ୍ତି।
ହଁ ଆମର ଆଡେ ଜଗତସିଂହପୁର ଡିଷ୍ଟ୍ରିକ୍ଟର ପିଲାମାନେ କଣ କି ବହୁତ ଚାଲାକ ଚତୁର।
ଅନେକ ଚତୁରୀ ହଁ ବହୁତ କୁହନ୍ତି ଆଉ ସେ ଜଗତସିଂହ ଜଗତସିଂହ କଷ୍ଟ କି ଛୋଟ କିଏ ନା କୁହନ୍ତି ଆଉ। ଜଗତସିଂହପୁର ମାନେ ରିଲେଟିଭ ହିସାବ ରେ ଏଇ ଯୋଉ ବାବା ଯୋଉ କହୁନାହାନ୍ତି କି।
ହଁ ହଁ ହଁ।
ମାନେ ଚିହ୍ନା ପରିଚୟ ଆଉ ଗୁରୁ ଭାଇ ମାନେ ମା ଅଛନ୍ତି ଆଉ ଆସନ୍ତି ସେମାନେ।
ଆପଣ କଣ ଦୀକ୍ଷା ନେଇଚନ୍ତି କି?
ଦୀକ୍ଷା ହଁ ଅନୁକୂଳ।
ଅନୁକୂଳ ଚନ୍ଦ୍ର?
ହୁଁ।
ଆମେ ବା ଅନୁକୂଳ ଚନ୍ଦ୍ର ଦୀକ୍ଷା।
ଆଚ୍ଛା ଯାଆନ୍ତି ତାହେଲେ ସବୁଠି ସତସଙ୍ଗ କରନ୍ତି?
ଆମର ଯୋଉଁ ଭୁବନେଶ୍ୱରରେ ବାଣୀ ବିହାରରେ ସତସଙ୍ଗ ମନ୍ଦିର?
ଆଚ୍ଛା ହଁ ହଁ ହଁ।
ଆମେ ମୁଁ ବା ଡେଲି ଇଷ୍ଟଭୃତି କରେ ନେଇକି ଯାଏ ଦବା ପାଇଁ ମାସରେ ଥରେ ଯୋଉ।
ଓହୋ ନାଇଁ ଏବେ ମୁଁ ଆଉ ଦବା ଦବି ଟା ଟିକେ କହି ହେଇ ଯାଇଚି। ନହେଲେ ଆଗରୁ ଉଁ କରେ ଏବେ ଟିକେ ଇଏଡେ ଟିକେ ଆଉ ଦେଇ ହଉନି। ଆଉ ଭୁବନେଶ୍ଵର ସତ୍ ସତ୍ୟନଗର ସେଇଠି ଆମ ପ୍ରାୟ ଯାଉ ସେଇଠି ଆମର ତ ଦାଦା ଅଛନ୍ତି। ତ ରୁମ ନେଇକି ସେ ରହୁଛନ୍ତି ପ୍ରାୟ ଟାଇମ୍ ଆମେ ସେଠି ଜାଉ ରହିକି ବୁଲାବୁଲି କରିକି ପୁଣି ଘରକୁ ଆସୁ।
ଆମର ଦାଦା ବି ରହୁଚନ୍ତି କଟକରେ କଟକ ମନ୍ଦିରରେ ସେ କାଟୁଚନ୍ତି ଯୋଉଁ ଆମର ଇଷ୍ଟଭୃତି କାଉଣ୍ଟର ରେ ବସୁଚନ୍ତି ଆଉ ଆମର ପିସି ପିସା ବାପା ଦାଦା ଆମର ପୁରା ପରିବାର ପୁରା ଦୀକ୍ଷିତ ସ୍ଵସ୍ତୟନୀ ନେଇଚନ୍ତି ଦାଦା।
ସ୍ଵସ୍ତୟନୀ ହଁ ହଁ।
ଆମର ଖାଲି ଟା ମାନେ ଶୁକ୍ରବାର ଟା ମାନୁ ଆଉ ମାଆଙ୍କର ଯୋଉ ଅର୍ବିଭାବ ତିରୋଧାନ ଯୋଉ ଠାକୁରଙ୍କର ହେଇଥାଏ ତାଙ୍କୁ ମାନୁ ଆଉ ଯା ଆଇଁଷ ଫାଇଁଷ ଟିକେ କୁକୁ ଖାଇଦଉ ଆଉ ନହେଲେ ସବୁ ମାନୁସ୍। ହଁ ନ ନହେଲେ ସବୁବେଳେ ମାନୁ ଏବେ ମଝି ହୁଁ।
ହ ହ ସ୍ଵସ୍ତିକ ତା କୋଉଠି ବି ଖାଇବେନି ନା।
ନା ବା ସ୍ଵସ୍ତୟନୀ ମୋ ଦାଦାଙ୍କର ସ୍ଵସ୍ତୟନୀ ବା ତାଙ୍କ ପୁଅ ବାହାଘର କଲେ ପୁରା ବିନା ପିଆଜ ରସୁଣ ସବୁ।
ହୁଁ ହୁଁ।
ଉଁ ସେଇଟା ଟିକେ ଗୋଟେ ଅସୁବିଧା କଣ କି ଦେଖ ତମେ ଧର ପୁଅ ଘର
ତାକୁ ଏର୍ମଜେନ୍ସି ଯା ଯିବ ସେଇଟା ଟିକେ ଇ ହଠାତ୍ ପାଇଁ ଟିକେ ପ୍ରୋବ୍ଲେମ ଆସେ ଆଉ। ଇସଗନ୍ ଧର୍ମ ସେଟା ସେମିତି ପ୍ରୋବ୍ଲେମ ଆସେ।
ହଁ।
କୋଉ ବାସନରେ ଖାଇବେନି କୋଉ ଖାଇବେନି।
ସେ ବା ସ୍ଵସ୍ତୟନୀ ରେ ସ୍ଵ ସ୍ତୟନି ରେ ଅଛି ବା ବ୍ରାହ୍ମଣ ରାନ୍ଧିଲେ ହିଁ ଖାଇବ ଆମ ଦାଦା ଆସନ୍ତି ଆମେ ରାନ୍ଧିଲେ ଖାଇବେନି ଆମ ଘରେ। କେ କେବଳ ବ୍ରାହ୍ମ ମଣ ରାନ୍ଧିଲେ ସେ ଖାଇବେ ଅନ୍ନ ଖାଇବେନି ଆଉ ସବୁ ଖାଇବେ, ମିଠା ଏଇଗୁଡା ଖାଇବେ ଅନ୍ନ ଜିନିଷଟା ଖାଇବେନି। ଆମେ ଛୁଇଁଲେ ସେ ଖାଇବେନି, ସେ ତାଙ୍କର କେବେଠୁ ନେଲେଣି ମୁଁ ମୁଁ ତ ନେଇଛି ଦୁଇ ହଜାରେ ଆଠେ ଆଉ ବାବାଘରିକା ନେଇ ଚନ୍ତି ମୁଁ ଏଡିିଟିକେ ହେଇଥିଲି ସାତ ଆଠ ବର୍ଷର ହେଇଥିଲି ସେବେଠୁ ନେଲେଣି।
ଆଚ୍ଛା ଆଚ୍ଛା।
ଆପଣଙ୍କର ଆଉ କିଏ ଆପଣଙ୍କ
ଆପଣଙ୍କ ମାନେ ବାପାଙ୍କ ଘରୁ ଦୀକ୍ଷା ନେଇଥିଲେ ନା ଶାଶୁଙ୍କ ଘରେ?
ନାଇଁ ନାଇଁ ବାପାଙ୍କ ଘରେ।
ବାପାଙ୍କ ଘରେ ନାଁ ଆମର ସବୁ ବାପ ଘରେ ଶାଶୁଘରେ ମୋର କେହି ନେଇନାହାଁନ୍ତି
କେହି ନାଇଁ ନାଇଁ ବା
ହଁ ବା ସେଇଆ ଗୋଟେ ଅସୁବିଧା ହୁଏ କ କ କଣ କହିଲ ବାପ ଘରେ ସ ସମସ୍ତେ ନେଇଥିବେ ଶାଶୁଘରେ ଯଦି କେହି ନନେବେ ତମେ ଯଦି ଯାହାଟା ଦେଖେଇବ ସେ କହିବେ ହେ ଏଟା ଏମିତି କହୁଛି ଇଏ କୋଉ ଠାକୁର।
ସେତ ଫ୍ୟାମିଲିରେ ହିଁ ମାନେ ମ୍ୟାରେଜ ଟା କରିଦେଲେ ସେଇଟା ଟିକେ ମାନେ ହେଇଯାଏ ମାନେ ଠିକ୍ ଠାକ ଚଳିଯାଏ। ଆଉ ଯଦି ହେଲା ନା ହଁ।
ଆମର ତ ସେଇ ଅସୁବିଧା ହେଲା ଆଉ ଆମେ କିଏ କେହି ଜଣେ ବି ଆମେ ଦିକ୍ଷିତ ପରିବାରରେ ବାହା ହେଇନୁ ସବୁ ଅଲଗା।
ସେଇଟା ଅସୁବିଧା ହଉଛି ଇଷ୍ଟପତି ଟା ଠିକ୍ ସେ କରି ହଉନି ନା ଠାକୁରଙ୍କର।
ହୁଁ ହୁଁ।
ଆଉ ଆମର ନାମ ଟା ଭଗବାନ କହିଛନ୍ତିନା ଯେତେବେଳେ ତମେ ରାସ୍ତାରେ ଯିବ ଯଦି ମୋ ନାମ କରିବ କେବେବି ତମର ଅ ଯୋଉ ଅ ଦୁର୍ଘଟଣା ହବନି କେବେ ବି ହବନି। ତମେ ଦେଖିବ ଗାଡି ରେ ବସିକି ଯାଉଥୁବ ଯଦି ତମର ଯଦି କୌଣସି ଜାଗାରେ ଦୁର୍ଘଟ ଟଣା ହବାର ଥିବ ତମେ ଖାଲି ନାମ ଟା ଜପ କରିକି ଯିବ। ତମର କିଛି ହବନି ତମ ଗାଡି ସେମିତି ଯାଇକି ଲାଗିକି ଯିବ। କୌଣସି ଅସୁବିଧା ହବନି ମୋ ଜେଜେମା ସେମିତି ମଲା ବେଳେ ଠାକୁରଙ୍କ ନାମ କଲା କେତେ ଭଲରେ ମରଣ ତାର ହେଲା।
ଆଚ୍ଛା
ହଁ ଠାକୁର ମନ୍ଦିର ଏଇ ବାଣୀ ବିହାର ମନ୍ଦିର କେବେ ଆସିଛନ୍ତି।
ନାଇଁ ନାଇଁ ଯାଇନି ଗଲେ କେବେ। ଦାଦାଙ୍କ ସେ ସେଠିକି ରୁମକୁୁ ଗଲେ।
ହୁଁ ବଢିଆ ହେଇଛି ଆହୁରି ସୁନ୍ଦର ହେଇଗଲାଣି ମୁଁ ଏବେ ଯାଇଥିଲି। କେତେ ସୁନ୍ଦର ଆମ୍ବ ପୁରା ଗଛ ସାରା ଭର୍ତ୍ତି ଆମ୍ବ। ସବୁଠୁ ବଡ ହଉଛି ଭୁବନେଶ୍ଵର ମନ୍ଦିର।
ଆଚ୍ଛା ଆଚ୍ଛା
ପୁରୀରେ ଅଛି ପୁରୀରେ ଗୋଟେ ଅଛି ସି ବିଚ୍ ପାଖ ସାଢ଼େ ଆଉ କଟକରେ ଅଛି କିନ୍ତୁ ସବୁଠୁ ବଡ ହଉଛି ଭୁବନେଶ୍ଵର ମନ୍ଦିର ଦେଖିଲେ ତ
ପାଖରେ ଯୋଉ ଅଛି ମୁଁ ସେଇଠି ଦେଖିଛି।
ସେଇଟା ପୁରୀରେ।
ହ ହଁ ହଁ ଯାଇଛି ଯାଇଛି।
ସେିଠି ଠାକୁରଙ୍କର ଯୋଉ ଇଏ ନହିଁ ଯୋଉ ଦେହ ତ୍ୟାଗ କଲା ପରେ ଯୋଉ ତାଙ୍କର କଣ ତାକୁ କହନ୍ତି। ଯେମିତି ଆମର ରହେମ କଫିନ ଭଳିଆ ଯାଉ। ଠାକୁରଙ୍କର ସେଠି ଅଛି ଯେମିତି ଆମର ଜଗନ୍ନାଥ ମନ୍ଦିରରେ ଅଛି। ଠାକୁରଙ୍କର ଯେଉଁ ଯିଏ ସେମିତି ସେମତି ଆମେ ମୁଁ ଦୁଇଥର ଖଣ୍ଡେ ଯାଇଛି କିନ୍ତୁ କଟକ ମନ୍ଦିର ଟା ମୁଁ କେବେ ବି ଯାଇନି। ଆମ ଦାଦା କଟକ ମନ୍ଦିରରେ